ହ୍ୟାଲୋ। ମୋ କଥା ତ ଶୁଭୁଚି?
ହଁ ଆପଣଙ୍କ କଥା ଶୁଭା ଯାଉଛି ମତେ।
ନମସ୍କାର କଣ କରୁଛ?
ନମସ୍କାର ଜୟ ଜଗନ୍ନାଥ ଏମିତି ହିଁ ଏ-ଏବେ ମୋର ସ ଶ୍ରେଣୀ ରେ ମାନେ ସ କ୍ଲାସ ସରିଲା ରୁମ୍ କୁ ଆସି ପହଞ୍ଚିବି ଏବେ ଆଉ ଆପଣ ମନେ ପକେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଉ
ହଁ ହଁ ଧନ୍ୟବାଦ ମୁଁ ମୁଁ ଏଇ ଦୋକାନ କୁ ଆସିଲି ଜଷ୍ଟେ ଏଇ ଦୋକାନରେ ବସିଛି ଘରକୁ ଯିବି ଆଉ।
ଆଜ୍ଞା ଦୋକାନ ଯେମିତି କି ଆପଣ ଆଗରୁ ବି କହିଥିଲେ ଆପଣ ଦୋକାନରେ ଅଛନ୍ତି ମିନ୍ସ ଆପଣ। ଦୋକାନରେ ରହୁଛନ୍ତି ବେଶୀ ସମୟର ଠିକ କଥା ନା।
କଣ କହୁଛନ୍ତି? ଆପଣଙ୍କ କଥା ଶୁଭୁନି ମତେ।
ଏବେ ମୋ କଥା ଶୁଣାଗଲା?
ହଁ ଶୁଣାଗଲା କୁହ।
ଆଜ୍ଞା କୁହ।
ମୁଁ କହିଲି କଣ କରୁଛନ୍ତି?
ଏବେ ହିଁ ଶ୍ରେଣୀରେ ମାନେ ମୋର କ୍ଲାସ ସରିକି ଆସିକି ରୁମରେ ବସିଛି। ଆଉ କେମିତି ଚାଲିଛି ଆପଣଙ୍କର ଆଜି ଦିନଟି କେମିତି ଗଲା ଆପଣଙ୍କର?
ଆଜି ଦିନରେ ତ ଭଲରେ ଗଲା ଆଉ ଏଇ ଶୋଇକି ଉଠିଲି। ଆଉ ଖାଇ ସାରିଲେଣି?
ହଁ ଖାଇ ତ ସାରିଲିଣି ମୋର ମଧ୍ୟାହ୍ନ ଭୋଜନ ସମାପ୍ତ ହେଇ ସାରଲାନି। ରାତ୍ରି ଭୋଜନ ର ଚାଲିଛି ଇଏ ଶୁଭାରମ୍ଭ।
କଣ ଖାଇଥିଲେ ସ ଗାଧୁଆ ବଳେ?
ମଧ୍ୟାହ୍ନ ଭୋଜନ ରେ ଖାଇଥିଲି ମୁଁ ଭାତ, ଡାଲି, ଫୁଲକୋବି ଆଳୁ ତରକାରୀ। ଚିପ୍ସ।
ଫୁଲକୋବି ଏବେ ବି ଚାଲିଛି ବଜାରରେ?
ଆଜ୍ଞା ଫୁଲ କୋବି ଏବେ ବି ଚାଲିଛି। ଯେମିତିକି ହଷ୍ଟେଲ ରେ ଖା ହଁ ଆଚ୍ଛା ଯେମିତି କି ହଷ୍ଟେଲ ରେ ଖାଉଛ ନା ଫୁଲକୋବି ଆଳୁ ତରକାରୀ ବନେଇଥିଲେ ଭାତ, ଡାଲି।
ହଷ୍ଟେଲରେ ରହୁଛ?
ଆଜ୍ଞା।
ତମେ କଣ ପଢୁଛ?
ଏବେ ତ ମୁଁ ଏମ ବି ଏ କରୁଛି।
ଏମ ବି ଏ?
ଆଜ୍ଞା।
ହଉ ଭଲରେ କର।
ଧନ୍ୟବାଦ। ଆଉ କଣ କୁହନ୍ତୁ କେମିତି?
ସକାଳେ କଣ ଖାଇଥିଲ?
ସକାଳେ ବନ୍ଧୁ ଆଜି ମୁଁ ଖାଇଥିଲି। ଗୋଟେ ଜୁସ୍ ପିଥିଲି ଆମ୍ବ ଜୁସ୍।
ହ।
ସେ ଆମ୍ବ ପଣାକୁ ଖାଇକିରି ପିଇକି ଥିଲି ତାପରେ ମଧ୍ୟାନ୍ନ ଭୋଜନ କରଲି। ଆଉ। କଣ ଆଗକୁ କଣ କରିବାର ମାନେ ଆପଣ ଭାବୁଛନ୍ତି ଆପଣଙ୍କ ମାନେ ଏମିତି ଆଉ ସକାଳୁ ମୁଁ ଉଠେ ଛଅଟା ବେଳେ ଉଠେ। ଉଠିକି ବ୍ୟାୟାମ ଅନୁସାରେ ଆଜ୍ଞା କୁହନ୍ତୁ।
ମାନେ ମୁଁ ଆଗକୁ ମାନେ ମୁଁ କହିଲି ମୁଁ ଆଗକୁ ନର୍ସିଙ୍ଗ କରିବା ବୋଲି ଭାବିଛି ଏବେ ତ ପ୍ଲସ ଥ୍ରି ଚାଲିଛି। ଆଉ ପରେ କରିବି ବୋଲି ଭାବିଛି।
ଆଜ୍ଞା ଆଜ୍ଞା ବହୁତ ବଢିଆ ଶୁଣିକି ବହୁତ ଭଲ ଲାଗିଲା କି ଆପଣ ବି ମାନେ ସେ ଆଗକୁ ପଢିବା ପାଇଁ ଚାହୁଁଛ ବି
ହଁ।
କୁହନ୍ତୁ ଆଉ କେମିତି
ମୁଁ କହିଲି ସିଆଡେ
ନାଇଁ ଆଜି ମେଘ ତ ଢାଙ୍କିକି ରଖି କିନ୍ତୁ ଆଜି ଯୋଉ ପାଗଟା ଯୋଉ ରଖିଥିଲା ବହୁତ ଗରମ ବି ଲାଗୁଛି ବର୍ଷା ତ ହଉନି କି କିନ୍ତୁ ବହୁତ ଗରମ ବି ଲାଗୁଛି ରୁମ ଆସିଲା ପରେ ବି ବହୁତ ଗରମ ଲାଗୁଛି ବର୍ଷା ତ ହେଇନି ଆଉ ଆପଣ ଙ୍କ ଙ୍କ ଆଡ଼େ ବର୍ଷା ହେଇଥିଲା।
ହଁ। ଏଇ ତ କିଛି ସମୟ ପୂର୍ବରୁ ଅଳ୍ପ ଅଳ୍ପ ହେଇଥିଲା ତମେ ଏବେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲ। ତ ସେଥିଲାଗି ତମକୁ ଗରମ ଲାଗୁଥିବ।
ଆଜ୍ଞା ଆଜ୍ଞା, ଆଉ ଆପଣଙ୍କ କର୍ମମୟ ଜୀବନ କେମିତି ଚାଲୁଚି?
ହଁ ସବୁ ତ ଠିକ ଠାକ ଚାଲିଛି, ଆଉ ତମ ଦେହ ଭଲ ଅଛି?
ଆ ମୋ ଦେହ ତ ବହୁତ ଭଲ ଅଛି ଭଗବାନଙ୍କ କୃପାରୁ। ଯେମିତିକି ଆଗକୁ ରଥଯାତ୍ରା। ଆଜ୍ଞା?
ତ ସେଟା ମମିଙ୍କ ସହିତ କଥା ହେଲ?
ହଁ ମାଆଙ୍କ ସହିତ ବି କଥା ହେଇଛି ଯେମିତି ବାଟରେ ଆସୁ ଚାଲି ଚାଲି ଆସ ଆସୁ ମାଙ୍କ ସହିତ କଥା ହଉଥିଲି ଏବଂ ଆପଣଙ୍କର ଯେମିତି ଟିକେ ଆଗକୁ ମୁଁ ପଚାରିବା ପାଇଁ ଚାହୁଁଛି ରଥଯାତ୍ରା ଆସୁଛି ଆମର ତ ରଥଯାତ୍ରା ପାଇଁ କା କଣ ଆପଣ ସବୁ କିଛି ମାନେ ଭାବିକି ରଖିଛନ୍ତି? କେମିତି କରିବେ କଣ କରିବେ ବୋଲି କିରି ମତେ ସେ ବିଷୟରେ ଟିକେ କହିବ ମାନେ ମୁଁ ବହୁତ
ନାଇଁ। ଆମର ତ କିଛି ପାଳନ ପୂଜା କର ଆଉ ଆଉ ଆଉ ତ କେବେ କହିପାରିବୁନି କି କିନ୍ତୁ ମାନେ ଯେମିତି କୁହନ୍ତିନି ସହଯୋଗ ଫହଯୋଗ କେହି କରିବାକୁ ନାହାନ୍ତି ଆମ ସହିତ କେ ସହଯୋଗ ହିଁ କରୁନାହାନ୍ତି ରଥଯାତ୍ରାରେ କରିବା ପାଇଁ କି ରଥ ନେଇ ସବୁବେଳେ ମାନେ ଯିବାକୁ ସେ ଘରେ ହିଁ ଠାକୁରଙ୍କୁ ଦେଖି ଟିଭିରେ ଆମେ ଖୁସି ହବା କଥା।
ଆଜ୍ଞା ଆଜ୍ଞା। ଯେମିତି କିି ଆମର ଗାଁ ପଟେ ତ ଆମର ରଥଯାତ୍ରା ପାଳନ ହୁଏ। ଏବଂ ମୁଁ ବି ସେଇ ବିଷୟରେ ରଥ ଯାତ୍ରା ମାନେ ମୁଁ ଯାଏ ପ୍ରତିବର୍ଷ ତ ସେ ସମ୍ଭବ ହୁଏନି ପ୍ରତିବର୍ଷ ଯିବାର କିନ୍ତୁ ଏଇ ବର୍ଷ ମୁଁ ଭାବିକି ରଖିଛି ଯେ ଜଗନ୍ନାଥଙ୍କୁ ଯାଇ ଦର୍ଶ ନ କରିକି ଆସିବି ରଥଯାତ୍ରା ଯାଇକି ଟିକେ ବୁଲିକି ଆସିବି ଯେମିତି କିି ଏବେ ଦେବସ୍ନାନ ନ ପୂର୍ଣ୍ଣିମା ଗଲା। ତାଙ୍କ ମାଉସୀ ମା ଘରକୁ ଯୋଉ ଯିବେ ନଅ ଦିନ ଧରିକି ଯଉ ଜଗନ୍ନାଥ ଯିବେ। ଛଅ ଦିନ କହିକି ତ ପଞ୍ଚମୀ ଯୋଉ ପଡ଼େ ଅ ଆମର କୁହନ୍ତି ସେପଟେ ପଞ୍ଚମୀ ଲକ୍ଷ୍ମୀ ମା ଯାଇକି ଯଦି ମାନେ ଜଗନ୍ନାଥଙ୍କ ଉପରେ ରାଗିକି ଯାଇକି ଜଗନ୍ନାଥଙ୍କର ରଥ ବି ଭାଙ୍ଗିକି ଆସିଥିବେ। ତ ସେଇ ଋଷିବାରେ ନେଇକି ଜଗନ୍ନାଥ ନଅ ଦିନ ଯେବେ ଫେରିବେ ତାଙ୍କର ସ୍ଥାନକୁ ତ ମା ଲକ୍ଷ୍ମୀ ଯୋଉ ରୁଷିକି ଥିବେ ତ ସେଥିରେ ଜ ପ୍ରଭୁ ଜଗନ୍ନାଥ ତାଙ୍କ ପାଇଁ ପୋଡ଼ ପିଠା, ରସଗୋଲା ସବୁ ଧରିକି ଆ ସିବେ ମା ଲକ୍ଷ୍ମୀଙ୍କ ପାଇଁ ବୋଲି କିରି ଏ ସବୁ ଦେଖିବାର ବହୁତ ପୁରୀରେ ଏ ସବୁ ମାନେ ଏତେ ସୁନ୍ଦର ଭାବରେ ପାଳନ କରାଯାଏ ଜ ଜଗନ୍ନାଥ ଶ୍ରୀକ୍ଷେତ୍ର ମନ୍ଦିରରେ ଦେଖିବେ ମାନେ ମନ ପୁରା ଆନନ୍ଦିତ ହେଇ ଉଠିବ।
ମନ ପୁରିଯାଏ ସବୁ ଦେଖିକି।
ଆଜ୍ଞା ଆଜ୍ଞା।
ତମ କଥା ଶୁଣି ବହୁତ ଖୁସି ଲାଗିଲା ଆପରବରରୁ ତମେ ବହୁତ ଖୁସି ରେ ଥାଅ।
ଧନ୍ୟବାଦ୍ ଆପଣଙ୍କୁ ବି ଆ ଠାକୁର କରନ୍ତୁ କେମିତି ଆପଣ ଭଲରେ ରୁହନ୍ତୁ ।
ଅ ।
ଆଉ କୁହନ୍ତୁ? ଆଉ ରାତ୍ର ଭୋଜନ କଣ ଆପଣ ଭାବିଚ଼ନ୍ତି ବନେଇବେ ବୋଲିକିରି?
ଆମ ଘରେ ମା କଁ ବନେଇବ ବୋଲି ଭାବିଥିବି ମୁଁ ତ ଜାଣିନି ଘରୁକୁ ଗଲେ ଜଣା ପଡିବ ମୁଁ ତ ଏବେ ଦୋକାନରେ ଅଛି । ଘରୁ ଗଲେ କଣ ତିଆରି ହବ?
ଆଜ୍ଞା ଆଜ୍ଞା ଆପଣ ରାତ୍ରି ଭୋଜନ କଣ ଜାଣିନା । କୁହନ୍ତୁ ।
ମୁଁ କହିଲି ଆଉ ଆପଣଙ୍କ ସେପଟେ ଦୁର୍ଗା ପୂଜା ହୁଏ?
ଆଜ୍ଞା ଆମର ଏପଟରେ ଦୁର୍ଗା ପତା ବହୁତ ଧୁମଧାମରେ ପାଳନ କରାଯାଏ । ଯେମିତିକି ଆପଣ ବି ଜାଣି ଥିବେ ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ, ବରମ୍ ପୁର, କଟକ, ଭୁବନେଶ୍ୱର ଆ ଆଡ଼େ ବହୁତ୍ ମାତ୍ରାରେ ଦୁର୍ଗା ପୂଜାକୁ ପାଳନ କରାଯାଇଥାଏ ଯେମି କୋଲକତା ମାନେ ଆମର ଏପ ଅଁ ଓଡିଶାରେ ମାନେ ବରମପୁର, କଟକ, ଭୁବନେଶ୍ୱର ଜାଗାରେ ମଣ୍ଡପ ବି ବସାଯାଏ । ଦୁର୍ଗା ପୂଜା ବହୁତ ଭଲ ଭାବରେ ପାଳନ କରାଯାଏ ମା ତା ଦୁର୍ଗାଙ୍କୁ ନଅ ଦିନ ରଖିକି ପାଳନ କରନ୍ତି । ସେଥିରେ ଫୁଲ, ଫଳ ବିଭିନ୍ନ ପ୍ରକାର ଫଳ ରଖିକିରି ବି ମାନେ ତାଙ୍କୁ ମିଠା ସବୁ ଦେଇକରି ପାଳନ ହୁଏ ରାତ୍ରି ସମ ମୟରେ ବୁଲିବାକୁ ଯିବେ ଭଗ ମାଙ୍କର ବେଶ ଦେଖିବେ ବହୁତ୍ ଆନନ୍ଦିତ ଲାଗେ ଏ ସବୁ ମଣ୍ଡପ ଏ ସବୁ ବହୁତ୍ ଖୁସି ଲାଗେ ଆଜ୍ଞା ।
କଲିକତା ରେ ଟିକେ ଅଧିକ ବେଶୀ ପାଳନ କରାଯାଏ କଲିକତା ଦୁର୍ଗା ଏଠି ଭଲ ହୁଅନ୍ତି ମା ।
ଆଜ୍ଞା ସବୁ ଜାଗାରେ ଭଲ ହୁଅନ୍ତି ବଟ ଅ
ଗୋଟେ ଗୋଟେ ଗୋଟେ ଗୋଟେ ଜାଗାରେ ପ୍ରସିଦ୍ଧ ଥାଏ ନା ସେଥିଲାଗି ସେ ଠା କୁ ଟିଏ ଅଧିକ ସୁନ୍ଦର ଦେଖାାଯାଆନ୍ତି ଭଲ ଲାଗନ୍ତି । ଦେଖିଆକୁ ବି ଭଲ ଲାଗେ । ଆମ ଏଠି ବି ପାଳନ ହୁଏ ଆମ ଘର ପାଖରେ ହୁଏ ଆମ ଦୁ ଗାଁ ଠାକୁର ବସିଥାନ୍ତି ଦୋକାନ୍ ନ ବଜାର ପଡେ କେତେ ଦୂର ଦୂର ଦୂରାନ୍ତର ଲୋକ ଆସନ୍ତି । ବୁଲିକି ଯାଆନ୍ତି ଆଉ ପାଞ୍ଚ ଦିନି ପାଳନ ହୁଏ ତାପରେ ସେ ପୁଣି ଭସାଣି ହୁଏ ।
ଆଜ୍ଞା ଆଜ୍ଞା ଶୁଣିକି ବହୁତ ଭଲ ଲାଗିଲା କି ଆପଣଙ୍କ ସେପଟାରେ ବି ଦୁର୍ଗା ପୂଜା ପାଳନ କରାଯାଏ । ଆଜ୍ଞା ।
ଆଉ କୁହ ଆଉ ଆଜି ତମର ଦିନ ସାରା କଣ ସବୁ ଘଟିଲା?
ଆଜି ଦିନ ଆଜି ଦୈନଦିନ ଜୀବନ ବହୁତ୍ ବ୍ୟସ୍ତ ବହୁଳରେ କଟିଚ଼ି ଆଜି ପ୍ରଥମେ ତ ସକାଳୁ ଉଠିକିରି ଭଗବାନଙ୍କୁ ପୂଜା କରି ବ୍ୟାୟାମ ସାରିକିରି ରୋଷେଇ ବାସ ସରିଲା ପରେ ମାନେ ସେ ଯାଏ ଶ୍ରେଣୀରେ ମାନେ ଆଜି ଯେମିତିକି ଆମର କ୍ଲାସ ହେଇଚ଼ି ଶିକ୍ଷକଙ୍କ ଠାରୁ କ୍ଲାସ ସରିଲା ପରେ ଫେରିକି ଆସିଲେ ଆଜି ମାନେ ବହୁତ
ଯୋଉ କହୁନାହାନ୍ତି ମାନେ ବହୁତ ଥକି ଯାଇଚ଼ି ମୁଁ ।
ଆଜ୍ଞା ।
ତମକୁ କଣ ଖାଇବାକୁ ଭଲ ଲାଗେ?
ଖାଇବାରେ ତ ଯେମିତିକି ମୁଁ କହିବାକୁ ଚାହୁଁଚ଼ି ମୁଁ ମତେ ନିରାମିଷ ଖାଇବା ପାଇଁ ବହୁତ ଭଲ ଲାଗେ । ଯେମିତିକିି ସୋୟାବିନ୍, ପଁ, ଛେନା ଏବଂ ଛତୁ । ଆଳୁ, ଫୁଲକୋବି । ସବୁଜ ପନିପରିବାରରୁ ଦେଖିଆକୁ ଗଲେ ମତେ କଲରା ପସନ୍ଦ ନାହିଁ । ଯେମିତିକି ଉଁ ରହିଗଲା ଆମର ଅଁ ବିଟ୍ । ଗାଜର ଖାଏ କିନ୍ତୁ ଗାଜର ଯଦି ତର ତରକାରୀ ଏମିତି କି ସୋ-ଅ ଯଦି ତାହିଁରେ ଯଦି ପଡିଥିବ ମାନେ ମତେ ପସନ୍ଦ ନୁହଁ।
ନାଇଁ କଲରାଟାରେ ପିତା ଲାଗେ ନା, ସେଥିଲାଗି ଅଧେ ଜଣଙ୍କୁ ଖାଇବାକୁ ଭଲ ଲାଗେନି। ମତେ କିନ୍ତୁ ବହୁତ ଭଲ ଲାଗେ କିନ୍ତୁ ମୁଁ ଏବେ ଆଉ ଖାଉନି।
ଆଜ୍ଞା ଆଜ୍ଞା। ଫଳରେ ମତେ ବହୁତ ମାନେ ମତେ ମତେ ବହୁତ ପତ୍ ଖରାପ ଲାଗେ କଲରାର ମାନେ ତାର ସ୍ଵାଦ।
ପିତା ପିତା ଲାଗେ ନା, ସେଥିଲାଗି ଖାଇବାକୁ ଭଲ ଲାଗେନି। ଆଉ ତମକୁ କଣ ପଢିବାକୁ ଭଲ ଲାଗେ?
ପଢିବା ପାଇଁ, ଯେମିତିକି ଦେଖିବାକୁ ଗଲେ ମତେ ଆଗ କାଳର ଗପ ଆଉ ଯେମିତି କିି ମାନେ ଦୁଃଖ ଗପ ଏବଂ ଛୋଟ ପିଲା ବେଳର ସବୁ କିଛି ସ୍ମୃତି, ସାହିତ୍ୟ ବହିରେ ଥିବା ଗୀତ ଗୁଡାକ ଗପ ଗୁଡାକ ମତେ ବହୁତ ଦେଖିବା ପାଇଁ ବହୁତ ଭଲ ଲାଗେ। କିନ୍ତୁ ଆଜିକାଲିର ଯୁଗରେ ତ ସମସ୍ତେ ମୋବା ବାଇଲ ଧରିକି ସମସ୍ତେ ରୁହନ୍ତି। ସେ ସମୟବେଳେ କିନ୍ତୁ ମତେ ଖେଳିବା ପାଇଁ ଯେମିତି କିି ରହିଲା କବାଡି, ଲୁଚକାଳି ଆଉ ଆମର ରହିଚ୍ ଯାଉଚି ତିତା, ଏ ସବୁ ଯାକ ମତେ ବହୁତ ଖେଳିବା ପାଇଁ ଭଲ ଲାଗେ।
ତମ କଥା ଶୁଣି ବହୁତ ଖୁସି ଲାଗିଲା।
ଧନ୍ୟବାଦ। ଆପଣଙ୍କ ସହିତ ବି ଆଜ୍ଞା। ଆପଣଙ୍କ ସହିତ ବି କଥା ହେଇକି ମତେ ବହୁତ ଖୁସି ଲାଗିଲା କି, ଆପଣ ମାନେ ଏତେ ବ୍ୟସ୍ତବହୁଳ ଜୀବନରେ ବି ମତେ ସମୟ ଦେ-ଦେଇଚନ୍ତି। ଆଜ୍ଞା କୁହନ୍ତୁ। ବନ୍ଧୁ ମୋ ଭଏସ ଆସିଛି ଆପଣଙ୍କୁ?
କଣ କହିବେ? ନା ମୁଁ ଏବେ କଲ୍ ସମାପ୍ତ କ-କରିବି?
ନିଶ୍ଚୟ ବନ୍ଧୁ। ଆପଣଙ୍କ କଲଟିକୁ ସମାପ୍ତ କରିପାରିବେ। ରହିଲି। ଧନ୍ୟବାଦ। ଜୟ ଜଗନ୍ନାଥ। ଆଜ୍ଞା ବନ୍ଧୁ କୁହନ୍ତୁ। ଧନ୍ୟବାଦ।